ଭଲ।
ହୁଁ।
ତମେ କେମିତି ଅଛ?
ହଁ ଆମେ ଆ ତ ଆଜି ଏଇନା ସାଙ୍ଗେ ସାଙ୍ଗେ ଜଷ୍ଟ କଲେଜରେ ପହଞ୍ଚିଛୁ।
କଲେ ଯାଉଛୁ?
ହଁ ଏଇ ବା ଭାରି ଦହଗଞ୍ଜ ହେଇଗଲି ଆଜି ମୁଁ ଶୋଇଚି ଉଠିକି ଜଷ୍ଟ ମାନେ ଟିକେ ଅଳସ ଭାଙ୍ଗୁଥିଲି। ହଟାତ୍ କି ନା ଇଏ ଚି କୁ ଫୋନ କଲା କହିଲା ଆରେ ବାହାରି ସାରିଲୁଁ ମୁଁ କହିଲି ବାହାର ସାରିଲୁଣୁ କଣ ମୁଁ ତ କଲେଜ ଯିବିନି। ନା ଆସେ ଆସେ ମୁଁ ଗାଡ଼ି ଆଣିଛି ଆଜି ଯିବା ଏମିତି କଥା ମୁଁ ତରବର ହିଁ ଗାଧେଇଲିନି ମୁଁ ସେମିତି ପଳେଇ ଆଇଲି।
ଆ ତ ପୋଷ୍ଟାଲ୍ କରିବା ତମେ ହେଉଛି।
ଆଁ
ଆ ଟିକେ ପୋଚଳା ଗୁଣ ରହୁଛି ବୋଧେ?
ଆ ନାଁମ ସେଥିରେ କିଛି ନାହିଁ ଘରକୁ ଯାଇ ଗାଧେଇ ପଡ଼ିବା।
ଗାଧେଇବ ଘରୁକୁ ଯାଇକି ଘରୁକୁ ଗଲା ବେଳକୁ ତ ଡେରି ହବ ଯଦି କଣ ଗାଧେଇବ ଆଉ।
ସେ ଡେରି ହେଲେ ତ ମଜା ଲାଗିବ ଗୋଟେ ଦିଟା ବାଜି ଯାଇଥିବ ଗରମ ଲାଗୁଥିବ ସେଇ ସମୟରେ ପାଣି ଢାଳିହେଇପଡ଼ିବା କି ଶାନ୍ତି।
ତମର ସିଆଡ଼େ ବର୍ଷା ହଉନି ବୋଧେ?
ବର୍ଷା କାହିଁ ମତେ ତ ଭାଇ ଖରା ବର୍ଷା ଶୀତ ତିନିଟା ଯାକ ଗୋଟାଏ ଋତୁ ଲାଗୁଛି। ଶେଇ ଖରା ଋତୁ ବର୍ଷା ଟିକେ ନାହିଁ।
ଆମ ଆଡ଼େ ପୁରା ବର୍ଷା କରି ବନ୍ୟା ଫନ୍ୟା କରିଦେଇଯିବା।
ଆମର ଏପଟେ ବର୍ଷା ବର୍ଷା କିଛି ନାହିଁ ଆମେ ଏ ଏକ ନମ୍ବର ହଲ କତିରେ ଆମ ବସିଛୁ ଆଉ। ହଁ ସେଟା କଣ ଆମର ଗୋଟେ ଅଛ ଆମର ମହର୍ଷି କଲେଜ।
ସେଇଟା କୋଉଠି ଅଛି ବା?
ସେଇଟା ଆମର ଏ ଶହିଦ୍ ନଗର।
ଶହିଦ୍ ନ ସେଠୀ କଣ ସହିଦ୍ ହେଇଯାଇଥିଲେ ଲୋକ?
ନାଇଁ ଆଉ ସେ ନା ଟା ସେମିତି ଗୋଟେ ଦିଆ ହେଇଛି ନାଁ। ସେ ଗୋଟେ ଆମେ ସେଟା ଗୋଟେ ବସଥୁଲୁ। ସିଏ ତ ବସଥୁଲୁ ବସଥୁଲୁ ସେଗୋଟେ ଗୋଟେ ଭଲ କଥା ତା ସାମ୍ନାରେ ଗୋଟେ ବା ଥିଲା ହେଲା। ଟଏଲେଟ୍ ନମ୍ବର ଥ୍ରୀ କହିକି ଗୋଟେ ବାଥରୁମ୍ ଥିଲା ତ ଆମେ ସେଠି ଫାଙ୍କା ଥିବ ମାନେ ସେ ଟିକେ ପ୍ରାୟତଃ କିଏ ଜାଣନ୍ତିନି ସେଠି ଅଛି ଗୋଟେ ଟଏଲେଟ୍ ବୋଲି। ମୋ ମୋର ଚିକୁର ପ୍ରାୟ ସେଠି ଟଏଲେଟ୍ କରିବାକୁ ପଳେଇ ଆସୁ ଏବେ ସେ ତାକୁ ବି ନୋ ନୋଟିସ୍ କରିଦେଇଛନ୍ତି କି ଦେଖି ଦେଇଛନ୍ତି ତାକୁ ବି ସେ ତାଲା ପକେଇ ଦେଇଛନ୍ତି ମାନେ ଗୋଟାଏ ପରିଷ୍କାର ଟଏଲେଟ୍ ଥିଲା କଲେଜ ଜାଣିଥିବା କଲେଜ୍ ଟଏଲେଟ୍ କୋଉ ଭଳିଆ।
ହଁ।
ଏତେ ପରିଷ୍କାର ଥିବ ଇଏ ପୁଣି ଏ ଟଏଲେଟ୍ ଯେ ପୁଣି କହନି କହନି।
ଯାଇଥିବ ବୋଧେ ବନ୍ଧ ହେଇ ଦେଇଛନ୍ତି।
ସେଇ ବା।
ଯୋଉ ତମର ଯୋଉ ମହର୍ଷି କଲେଜ ଯାଏ?
ହଁ ମହର୍ଷି କଲେଜରେ।
ତମ ପ୍ରିନ୍ସିପାଲ୍ ନାଁ କଣ?
ଆମ ପ୍ରିନ୍ସିପାଲ୍ ହଉଛି ବୈଶାଳି ସିଂହ।
ବଢ଼ିଆ ନାଁ ତ କୋଉ କାହାର ଲୋକ?
ସିଏ ଆମର ପଞ୍ଜାବୀ। ତାଙ୍କର ତ ସେ ପ୍ରତି ପିଲାଙ୍କୁ ଲେଖିଲେ। ଲସି ପିଇଛ ଲସି ଉତ୍ତର?
ଗୋଟେ ହଉନି କି ଯୋଉ ଅର୍ଷଦେବୀ ସିଙ୍ଗ୍ ଜାଣିଛ?
ହଁ ହଁ ହଁ ଇଏ ବୋଧେ ତାର ବୋଧେ ହଁ ହଁ ହଁ ସେ କହୁଥିଲେ ବା। ସିଏ କହୁଥିଲେ ବା କଣ ମୋ ପୁତୁରା ନା କିଏ ଗୋଟେ ଯାଇକି କ୍ରିକେଟ ଖେଳୁଛନ୍ତି।
ପୁତୁରା।
କେଜାଣି କଣ ତାଙ୍କର କଣ ଗୋଟେ ତାଙ୍କ ବଂଶଧର ତ ଆଉ।
ତାହେଲେ ହେଲା ପ୍ରବଳ ପଇସା ତାହେଲେ ପାଖରେ ଆଉ।
ହଁ।
ହଁ
ପ୍ରିନ୍ସିପାଲ ତ ଆମର ପୂର୍ବ ପ୍ରିନ୍ସିପାଲ ଯେ ମାନେ ତାଙ୍କ ଦେହରେ କିଛି ଏନର୍ଜି ନଥିଲା ମୋତେ ଲାଗୁଥିଲା କି ତାଙ୍କୁ ହୋର୍ଲିକ୍ସ ଗୋଟେ ଦରକାରେ।
ତାଙ୍କ ନାଁ କଣ ଥିଲା?
ଅ ତାଙ୍କ ନାଁ ଥିଲା ହଉଛି ମଞ୍ଜୁ ପଟ୍ଟନାୟକ।
ମୁଁ ତାଙ୍କୁ ଜାଣିଛି ବା ମୁଁ।
କେମିତି ଜାଣିଲ?
ସିଏ ଆମ କଲେଜ ଆଡ଼କୁ ଆଇଥିଲେ।
ଓହୋ ହୋ ହୋ ତମ କଲେଜ କୋଉଟା କହିଲ?
ଆମର ବିଜେପି।
ଏ ଭାଇ ବିଜେପି ରେ ପଢୁଛନ୍ତି ଭାଇ ବିଗ୍ ଫ୍ୟାନ୍ ଭାଇ ବିଗ୍ ଫ୍ୟାନ୍।
ବିଜେପି ଆ ତ ଯାଇନି ଏବେ ମୋର ହେଇଯାଇଛି ପ୍ଲସ୍ ଥ୍ରୀ ଚେଞ୍ଜ ହେଇ ପ୍ଲସ ଟୁ ନଥିଲି ଏବେ ତ ଆମେ ପଳେଇଚୁ। ପ୍ଲସ ଥ୍ରୀ ଚୁଟି କଟା ଦୋକାନ।
ଆରେ ଭାଇ ମାନେ ତମେ ଏତେ ତଳୁକୁ ଖସିଗଲ। ମାନେ ବିଜେପି ରୁ ଚୁଟି କଟା। ମାନେ ତମଭଳିଆ ଡାଉନ୍ ଫଲ୍ କାହାର ନ ଆସୁ।
ସେଇଠି ଗଲା ବେଳକୁ ସିଏ ମତେ କହୁଛନ୍ତି ଏଇ କଲେଜରେ ତୁ ଆମକୁ ଟିକେ ପାଠ ପଢେ଼ଇ ଦେ।
ସେମାନେ ତମକୁ କହୁଛନ୍ତି ଆମକୁ ଆସି ପାଠ ପଢେ଼ଇ ଦେ ଆରେ ସେ ସେ ଦିନ ମୁଁ ଯାଇଥିଲି ସେ ଦିଟା ଛୁଆ ମତେ ଦେଖିଲେ ହେଲା ମତେ ଓଲ୍ଟା ମୁଣ୍ଡିଆ ନୂଆ ସାର୍ ବୋଧେ ଆଇଲେ ଆଉ ମାନେ ସେଠି ଯୋଉ ସାର୍ ଫାର୍ ଆଉଚନ୍ତି ସିଏ କଣ ମା ସିଏ ପାଞ୍ଚରୁ ଛଅ ଦିନରୁ ବେଶୀ ଯାଉନାହାନ୍ତି।
ଓହୋ ତାଲେ ମୁଁ କହୁ ତାଙ୍କ ପାଠ୍ ମତେ କଁ କୋଚିନାଇ ପିଲା କଇଥିଲେ।
ଆମର କଲେଜକୁ ମାନେ ଗୋଟେ ଫରେନ୍ ମ୍ୟାମ୍ ଗୋଟେ ଆଇଚନ୍ତି ମାନେ ବିଦେଶୀ।
ବିଦେଶୀ ମ୍ୟାମ୍।
ହଁ ସିଏ ଏର୍ଯ୍ୟନ୍ତ କ୍ଲାସ୍ କଲେକି ନାଇଁ ମୁଁ ଜାଣିନି କିନ୍ତୁ ଆଇଛନ୍ତି ମୁଁ ଦେଖିଛି ଥରେ ତି ଚଲାବୁଲା କରୁଛନ୍ତି। ଇଂଲିଶ୍ ର ସେ ତାଙ୍କୁ ତ ଆଉ କିଛି ଆସିବନି ନା ଇଂଲିଶ୍ ଜଣା ତାଙ୍କୁ।
ଏମି ଇଂଲିଶ୍ ରେ କଥାବାର୍ ଆମେ ତ ଓଡିଆ ପିଲା ଆମକୁ ଇଂଲିଶ୍ ରେ କଁ ବୁଝା ହବ।
ସିଏ ମାନେ ଇଂଲିଶ୍ କ୍ଲାସ୍ କରିବେ ନା। ସବୁ ଏତେ ସବୁ ବିଷୟ ନା ଇଂଲିଶ୍ ପଢଉଛନ୍ତି ସମସ୍ତଙ୍କୁ।
ଠିକ୍ ହେଲାନି ଆମ ସହିତ।
ଅ ହଁ ବା ଆମେ ସିଲାବେଳେ ଆମକୁ ପଢେଇଲେନି ଆମେ ବି କିଛି ନୂଆ ଜାଣିଥାନ୍ତେ।
ଇଂଲିଶ୍ ବିଷୟରେ ଟିକେ ଜାଣି ଭଲ୍ ଲାଗେ ରେ।
ହଁ ସେଇ କଥା। ଏବେ କଣ ଏବେ ଆଉସନ୍ତି ଦେଖିଲା ଆଳକୁ ମୁଁ ଦେଖି କୋଉ କ୍ଲାସ୍ ହେଲେ ହଁ ହନ୍ତା ମୁଁ ଯାଇଁକି ସାଟ ଚେଞ୍ଜ୍ ଚାଞ୍ଜ୍ କରି ଯାଇଁ ବସନ୍ତି।
ଇଂରାଜୀ କ୍ଲାସ୍ ରେ ବସିକି ବ୍ୟାକରଣ ଟିକେ ଶିଖିଥାନ୍ତେ ଆମେ ସେତେ କଥା ଆଉ ମୁଁ ଯାଇଁ ପ୍ରିନ୍ସିପୁଲ୍ ତମର କହୁନ ତମ କଣ ତାଙ୍କ ନା
ହଁ ଭାବୁସ କାଇଁ ପ୍ରିନ୍ସିପାଲକୁ ଯାଇଁକ ଟିକେ କମ୍ପ୍ଲେନ୍ କରିବା ଆମେ ବେଳେ କାଇଁ ମ୍ୟାମ୍ କୁ ଆଇଁଲେନି ଏବେ କଁ ପାଇଁ ଆଣୁଛନ୍ତି। ଏଇଟା ଠିକ୍ ହେଲାନି ଆମ ସହିତ ଅନ୍ୟାୟ।
ଏ ବା କାଲି କଁ ମଙ୍ଗଳା ପିଲେ କଳିକଜିଆ ହେଇଚି?
ହଁ ବା। ଏ ଭାଇ ଗେଡ ଭାଇ ସବୁ ନାଟର ଗୋବର୍ଦ୍ଧନ ମତେ କାଇଁ ଲାଗିଲା ସେଇ ସବୁ ତାରି ଯୁଗୁରୁ ସବୁ ହେଲା।
କାହାର ଭିତରେ କଳିି?
ଏଇ ଏଇ ଛୁଆ ଆମର ଯୋଉ ଚଷମା ରାହୁଲୁ ହଁ। ତାର ଆଉ ଗେଡ଼ ଭାଇ ଭିତରେ।
ତାଙ୍କର ଆଗରୁ ବି ଗୋଟେ କଁ ହେଇଥିଲା ବା?
କଣ ହେଇଥିଲା?
ସେ କଁ ରାହୁଲୁ କଁ ମିଳିନଥିଲା ବୋଲି କହିଥିଲା।
କଁ ନେଇଥିଲା?
କଁ ବ୍ୟାଟିଂ ମିଳିନଥିଲା ବୋଲି ଯୋଉ ଚିଲେଇଥିଲା ଫାଷ୍ଟେ।
ହଁ-ହଁ-ହଁ ସିଏ ବା ସିଏ ଆଗୁରୁ ବ୍ୟାଟିଂ ନ ପାଇଲେ ଯିଏ ନାଇଁ ସିଏ ଚିଡିବ। ସେମିତି ତ ରାହୁଲ୍ ଭାଇ ବିରାଟ କୋହଲି ଫ୍ୟାନ୍ ମାନେ ତାର ଆ ହଁ ଆଗ୍ରେସନ୍ ଭାଇ କହନି କହନି। ସିଏ ଭାଇ ସିଏ କହିଲା ମତେ ବ୍ୟାଟିଂ ଦଉନାହାନ୍ତି ମଙ୍ଗଳା ପଡିଆ। ମୋ ଚୁଟି ପଡିଆ ମାନେ ବହୁତ୍ ସାରା ମାନେ ଅକଳିଆ ଅକଳିଆ ଜିନିଷ ଖାଲି କହିଲେ କହିଲେ ନାଇଁ ମୁଁ ଖେଳିବିନି। ମତେ ଦଉନାହାନ୍ତି କିଛି ମୁଁ ଏତେ ବାଟ ଗାଡି ତେଲ ଖର୍ଚ୍ଚ କରି ଆଉଚି ମତେ ଗୋଟେ ଖେଳଉନାହାନ୍ତି ବ୍ୟାଟିଂ ନାଇଁ। ମୁଁ କଁ ଖାଲି ଏଠି ଜଗିଆକୁ ଆଉଚି ତାଙ୍କୁ ଏମିତି କହିଲା।
ଆଉ ମୁଁ ତ ଯାଇଥିଲି ତମେ ମତେ କହିଥିଲ ମଙ୍ଗଳା ପିଣ୍ଢା ଆସିଆକୁ। ମୁଁ ଯାଇକି ସେ ଟିକେ ଦି ଜଣକ ଦି ଭାଇ ଥିଲେ ଦିିତ ଦିୋ ଭାଇ ମୋ ସହିତ କଥା ହେଲେ। ସେ ମତେ କହିଲେ ହଉ ତୁ ଆସିବୁ ତି ପହର ଦିନ ଟୁ ଆ।
ପହର ଦିନଠୁ ସେ କଣ ହବ
ମୁଁ ଗଲି ହେଲା ତୁ କହିଲୁ କଣ ଭଲ ପିଲା ଦିଟା ଆକ।
ହଁ।
କଣ ମୁଁ ବ୍ୟାଟ ଗୋଟେ ନେଲି ବଲ୍ ନେଲି ୱିକେଟ ନେଲି ମତେ କିଛି ମିଳିଲାନି ଚାରି ପାଞ୍ଚ ଦିନ ପଳେଇ ଆଇଲି।
ହଁ ସେଇ ତ। ଏ ମୁଁ ବା କାଲି ଗୋଟେ ବଲ୍ କିଣିିକି ନେଲି ଦେଖିଲା ବେଳକୁ ଆମେ ଖେଳିଲୁ ସେ ବଲ୍ ଟା କଣ ସେପଟେ ପଟେ କହିଲା ତାକୁ ଆଉ ଆଣିଲୁନୁ ଆଉ।
ଆଉ ସେ ଦି ଭାଇ ତୁ କଣ କହିଲୁ ଦି ଭାଇ ଭଲ ଟୋକା ଲୋକ ଏ କଣ ଏମିତି ମତେ କିଛି ଦେଲେନି।
ହଁ ସିଏ ଭଲ ଲୋକ ହେଲେ ଭଲ ଲୋକ ଯିବେ କୁଆଡେ?
କିଛିବି ଦେଲେନି ମୋରି ବ୍ୟାଡ୍ ବି କଣ ତଳେ ପକେଇ ଭାଙ୍ଗି ଦେଇଛନ୍ତି କହିଲା ବେଳକୁ କହୁଛନ୍ତି ଆମେ ଜାଣିନୁ।
ସେ କଣ ତୋ ବ୍ୟାଟ ଟା ଆଉ ତୋ ବ୍ୟାଟ ଟା ହେଇକି ଆଉ ଅଛି ନା କଣ ସେ ଗେଡ ଭାଇ ର ହେଇଗଲାଣି।
ହଉ ଆମ ବ୍ୟାଟ ଯୋଉ ତୋ ବ୍ୟାଟ ଯୋଉ କହୁଛୁ ତୋ ବ୍ୟାଟ ତୋ ବ୍ୟାଟ ହେଇକି ଆଉ ନାହିଁ ସେ ଗେଡ ଭାଇର ହେଇଗଲାଣି। ଗେଡ ଭାଇର ହକ୍ ଅଛି ହଁ ବା ସିଏ ଆଉ କଣ ବ୍ୟାଟ ବ୍ୟାଟ ମୁଁ ସେଇ ଯୋଉ କଲେସନ ପଇସା ଉପରେ ମୋର ଭରସା ନଥାଏ କାଇଁ ବେକାର ଚାନ୍ଦତା କରି ପଇସା ମାନେତି ଆଣିବ ଯାହାେ ଦେଖିଲା ବେଳକୁ ଆଉ ଜଣେ କହ ନାଁ ଏଇଟା ମୋର। ଆଉ ଲାଭ କଣ?
ଏମିତି କଲେ ହେଲେ ମୁଁ ଗାଁ ରୁ ଯାଏ ଦେଖିବା ଟିକେ ଆଉ।
ହଉ ମୁଁ କହୁଛି ଆଣିହବନି ମୁଁ କହୁଛି ଚାଲ ଗୋଟେ କାମ କରିବା ନିଜ ନିଜର ଗୋଟେ ଗୋଟେ ବ୍ୟାଟ ଧରିବା ଜେଝା ବ୍ୟାଟରେ ଜେଝା ଖେଳିବା।
ଯେହେତୁ ଆମର ପ୍ଲସଥ୍ରୀ ହେଲାଣି।
ହୁଁ ପ୍ଲସ୍ ଥ୍ରୀ ପରେ କଣ କରିବୁ ପ୍ଲସ୍ ଥ୍ରୀ ପରେ କଣ କରିବୁ ବେକାରୀ ହେଇକି ବୁଲିବୁ। ତାଠାରୁ ଭଲ କ୍ରିକେଟ ଖେଳିବା ଆଉ କଣ ଅଛି ଚିତ ଭଳିଆ ଗୋଟେ ମହାନ ପୁରୁଷ ଆମେ ହେଇଯିବା।
ସେ ତ ଫୁଲ କଣ ଫେବ୍ରଟ ତାଙ୍କର ମାନ
ହଁ ନାଇଁ ଗୋଲାପ ଫୁଲରେ ଖାଲି ସବୁ ଫୁଲ ନୁହଁ ଗୋଲାପ।
ଓହୋ ତମେ ଗୋଟେ କଣ କମ୍ପ୍ୟୁଟର କ୍ଲାସ ଯାଉଥିଲ ବା।
ହଁ ସେ ସାର୍ ମତେ ଡାକୁଛନ୍ତି ଏବେ ବି କୁହନ୍ତି ଆସେ ଆଉ ତାଙ୍କ ନାଁ ହଉଛି ଆମର କଣ ରହିଥା ସନ୍ତୋଷ କୁମାର ବେହେରା।
ଓହୋ ସନ୍ତୋଷ କୁମାର ବେହେରା ଏଇ ଯୋଉ ସତ୍ସଙ୍ଗ ଲୋକ କି?
ଇରେ ହଁ ହଁ ଚିିହ୍ନିଛ ତାଙ୍କୁ କି?
ଆଉ ଚିହ୍ନିବିନି ମୁଁ କେମିତି ଚିହ୍ନିବିନି ମୁଁ ବଡ ସତ୍ସଙ୍ଗ।
ଆ ହ ତମେ ବି ସସ୍ତଙ୍ଗ। ଆ ହେଇ ଜୟଗୁରୁ ଜୟଗୁରୁ ଜୟଗୁରୁ।
ରାଧା ସ୍ୱାମୀ ଆଉ ତମର କଣ ମାନେ ଭୋଜି ଭାତ କଣ ମାନେ ତ ସାଧା ଲୋକ ଆମିଷ ତ ଖାଉନଥିବ। ତାମାନେ ତାଲା ଆଜି ତ ବିରିୟାନୀ ଟା କ୍ୟାନ୍ସଲ।
କୋଉ ବିିଏ ମୁଁ ପା ସେଟା ମୁଁ ଏ ଜେଗା ହଉଛି ବା।
ଅହୋ ତାମାନେ ଆଜିଟା ବିରିୟାନୀଟା କ୍ୟାନସଲ୍ ଆଉ, ତମେ ତ ରାଧାସ୍ଵାମୀ ଲୋ କ ଆଉ ତମେ ତ କଣ ଖାଅନି, ମୁଁ ଭାବୁଥିଲି ପାର୍ସଲ ଫାର୍ସଲ ପଠେଇଦେବି, ଆଉ ଏମିତି କଥା ନାଇଁ ଆଉ କଣ ଦେବି ଆଉ?
ନାଇଁ ପଠେଇଦେ ମୋ ପିଲା ଛୁଆ ଅଛନ୍ତି ଖାଇଦେବେ।
ନା ପିଲାଛୁଆ ପାଳନ କରୁନାହାନ୍ତି ରାଧାସ୍ୱାମୀ ତାଙ୍କୁ ଟିକେ ବୁଝେଇବ ନା। ଏମିତି ହେଲେ କଣ ହବ ଏଇଟା, ଏଇଟା ପାତ ଅନ୍ତର ହଉନି।
ପାତର ଅନ୍ତର କାଇଁ ହବ। ପିଲାମାନଙ୍କ ଇଚ୍ଛାରେ ଯିଏ ତାଙ୍କର ଅଛନ୍ତି ତାଙ୍କ କୃପା।
ଓହୋ, ଆଉ ଆଜି ଯିବା କେତୋଳେ?
ମୁଁ ଏ ଗାଁରୁ ଯାଏ।
ହଉ।
ମୁଁ ଆସିନି ବା ଏପଟେ ବା ଯୋଉ ହେଇଯାଇଛି କଣ ଯୋଉ ତମ ସାର୍ ବୋଧେ କାହ୍ନାକୁ ଜାଣିଥିବେ ମତେ କାହି ତାଙ୍କ କ ଥା ଅଧିକ କହନ୍ତି।
କାହା କଥା କହିଲୁ?
କାହ୍ନା କଥା।
କଣ କହନ୍ତି?
ଏଇ ଯୋଉ କାହ୍ନା କଁଟେ କଣ ଭଲ ପିଲାଟା।
ହଁ
ସେଇଆ କଣ ତାଙ୍କର କଣ ମଝିରେ କଣ ପିକିନିକ୍ କରୁଥିଲେ, କହିଲେ ଯଦି କହୁଥିଲେ କାହ୍ନା ଯଦି ଯିବ କହିଦବ ଟିଏ ଚାରି ପାଞ୍ଚ କିଲେ ପନିର୍ ଆଣି ଦେଇଦବ ଆଉ।
ମାନେ ପିକିନିକରେ ପଇସା ନ ଦେଇକି ପନିର୍ ଦେଇଦବ। ଆଃ, ଆ ଭାରି ସିଆଣିଆ ଆଉ କଣ, ସେମିତିଆ ତିନି ଚାରି କିଲେ, ଆଁ।
ଆ ମୁଁ କିଛି
ନାଇଁ ଆମ ସହିତ ତ ମାନେ ଭଲସେ ହଁ ଆସିଛ, ଖାଇଛ ଏମିତି ତାଙ୍କର କଥାବାର୍ତ୍ତା।
ହେରାଙ୍କର ପରିକ୍ଷା କଣ ପୁରା ହେଭି ଷ୍ଟ୍ରିଟ୍ ଥିଲା କଣ କହୁଥିଲେ?
ହଁ ମାନେ ଓ ଟିପିବାକୁ ମାନେ ଫୋନ ପତ୍ର ଦି ଜଣଙ୍କର ଭାଙ୍ଗିଦେଲେ କହିଲେ ଜମା ମତେ ମୁଁ ମର୍ଡ଼ନ୍ ଯୁଗରେ ସାର୍ ମତେ ତମେ ଏଗୁରା ସବୁ ଦେଖଉଛ, ପୁରା ଏଇଭଳିଆ।
ମାନେ ପୁରା ହେବି ଷ୍ଟ୍ରିଟ୍, କିନ୍ତୁ ଭିତରୁ ତ ବହୁତ ନରମ।
ସେ ଭିତରୁ ସମସ୍ତଙ୍କର ଟିକେ ନରମ ଥାଏ ତ ବାହାରୁ ଟିକେ ହାର୍ଡ ଥାଏ।
ଓଃ ସେ ହାର୍ଡ଼ ପଣଟା ତମକୁ ଦେଖେଇଦେଲେ ବୋଧେ?
ହଁ ହଁ, ନା ଆମକୁ ବହୁତ ବାଧିଲା ଆମେ କହିଲୁ ସାରଙ୍କର ଇଏ କି ରୂପ? ଆମେ ତ ନୂଆ ଦେଖୁଛୁ।
ଓ ତମକୁ ସେ ରୂପ କେବେ ଦେଖିନଥିଲେ ବୋଧେ କି?
ନାଁ ବା, ଆ ଭାଇ ପୁରା ହେବି ଷ୍ଟ୍ରିଟ୍।
ଆ, ବା ଡରି ଯାଇଥିବ ବୋଧେ ଆଉ।
ହଁ, ହଁ ହଉ, ଆମର କ୍ଲାସ୍ ହବ ମୁଁ ରହୁଛି ମୁଁ ଆଉ କେତଳେ କଲ୍ କରିବି ଆଉ।
ହଁ, ହଁ।